ହୁଁ
ହାଲୋ।
ପଢୁଚି।
ହ୍ୟାଲୋ।
ହଁ ତୋମ କଥା ମୋତେ ଭଏସ୍ ଆସୁଛି।
ଆଚ୍ଛା, ଆଚ୍ଛା। ଆଉ କୁହ।
ତ କ୍ଲିୟର ଶୁଭୁଚି ତ ମୋ କଥା?
ଏବେ ଆସୁଛି ତ?
ହଁ, ହଁ ଏବେ
କଣ କରଥୁଲ?
କେ
ହ୍ୟାଲୋ। ତୋମ ଭଏସ୍ କ୍ଲିୟର ଆସୁନି।
ଯାଇଥିଲି ଆଉ।
ଶଭୁଚି?
ହଁ, ହଁ
ହାଲୋ।
କୁଅ ହଁ ହେଲୋ।
ହଁ ମଏସ୍ ଅବଡାଉନ ହଉଚୁ।
ଏବେ ଏବେ ବି ଶୁଭୁନି।
ହଁ ଶୁଭିଲା।
ହଁ ମୁଁ କହିଲି ମାର୍କେଟ୍ ଯାଇଥିଲି।
ଉଁ, ମାର୍କେଟ୍ ଯାଇନି ଯିବି ଭାବୁଚୁ।
ଚ-ମାର୍କେଟ୍ ରୁ ଆଣିଲି ଚିକେନ୍। ଆଉ ଚି କେନ୍ ଆ, ବାସୁମତୀ ଚାଉଳ ଆଉ ସବୁ ମସଲା ମସଲି ନେଇକି ଆଇଲିି ଆଉ।
କଣ ବିରିୟାନୀ ହବ କି?
ନାଇଁ ବିରିୟାନୀ ତ ହବାର ନାଇଁ। ବାଟ୍ ହଁ, ହଁ ଇଣ୍ଟରେଷ୍ଟ ଅଛି କି ଖାଇବାର। ହଁ ଅରୁଆ ନା ସବୁ ବାସୁମତୀ ଚାଉଳର ଭାତ ଆଉ ଟିକେ ଚିକେନ୍ ଖାଇବାର ଇଣ୍ଟରେଷ୍ଟ ଟା ଆଜି ଅଛି ସେଥିପାଇଁ ହେଲା। ଆଉ ରୁମ
ତ ଖାଇକି ଏ ପିଆଜ ପିଆଜ ଆଉ ହଁ ଲଙ୍କା ପକେଇକି ପିଠା ଗୋଟେ ହେଇଥିଲା। ତୋମେ କଣ ଖାଇଚ?
ମୁଁ ବି ଖାଇଚି ସେନ ଅ, କରିକିରି ପିଆଜ, ଟମାଟୋ, ଭୃସଙ୍ଗ ପତ୍ର ଆଉ କଞ୍ଚାଲଙ୍କା ଏ ସବୁ ପକେଇକି ଜିରା ପକେଇକି କରିଥିଲି ପିଠା। ଥଣ୍ଡା ପାଇଁ ଭଲ ଲାଗୁନଥିଲା ତ ଏଟା କରିଥିଲି ଆଉ। ତୋମ
ବଢିଆ ଆଉ। ବଢିଆ ଟେଷ୍ଟି ଖାଦ୍ୟ ଖାଉଚ। ଆ, ଚିକେନ୍ କି ମାଛ ଟିକେ ଆଣିଲ ନାହିଁ ଖାଇଥାନ୍ତ।
ଭାବୁଛି କଣ ଆଣିବି ବୋଲି ଭାବୁଥିଲି ଯେ
ଚିକେନ୍ ଟିକେ ନେଇ ଆସ। ଆ, ସବୁବେଳେ କଣ ଗୋଟେ ଅଁ, ସେ ସାଧା ଖାଇବ। ଅ, ଚିକେନ୍ ଟିକେ ଖାଇବ ନା ଆଉ। ଚିକେନ ଦହି ଟିକେ ପକେଇକି କରିବ ଚିକେନ ଟା ଆଜି। ହେଲା ଦହି ଟିକେ ପକେଇ ଦେଇକି
ତମେ କେମିତି ବ ତମେ କେମିତି ବନେଇବ ମୋତେ କୁହ ଟିକେ?
ବନେଇବ କଣ ଫାଷ୍ଟ ତ ଚିକେନ ଟାକୁ ଭଲସେ ଧୋଇଦବ
ହୁଁ।
ଧୋଇଦେଇକି ତାକୁ ଆଉ ଆଉ ଟିକେ ଲେମ୍ବୁ ଚିପୁଡିକି ନହେଲେ ଯଦି ଦହିଥିବ ଟିକେ ପକେଇଦବା ଆଉ ଗୋଳେଇ ଦବ। ହେଲା ଏଇଆ।
ଆଚ୍ଛା ଆଚ୍ଛା ହଁ ହଁ ନା ତମେ କେମିତି କରିବ କୁହ ମୁଁ ଟିକେ ଶିଖେ।
ହଁ ତାପରେ ଏମିତି କଲା ପରେ ତାକୁ କିଛି ସମୟରେ ରଖିଦବ ହେଲା।
ଆଛା।
କିଛି ସମୟ ଛାଡିଦବ ତାକୁ ତାପରେ ମସଲା ରେଡି କରିଦବ ପିଆଜ ଅଦା ରସୁଣ ହଁ ରେଡି କରିଦେଲା ପରେ ତାକୁ ଯେତେବେଳେ ରୋଷେଇ କରିବା ଟାଇମ ଆସିବ ତେଲ ଟିକେ ପକେଇବ ତେଲରେ ଆମର ଯାହା ସବୁ, ଗୋଟା ମସଲା ଅଛି ପକେଇଦବ ତାପରେ ଆମର ପକେଇଦବ କଟା ପିଆଜ।
ଆଚଛା।
ହୁଁ। ପକେଇ ଦେଇକି ଉ ତାକୁ କଣ କରିବ ଆଉ କିଛି ଆଡ ହେଇଥାନ୍ତା କି ଦେହରେ?
ନା ନା ସେଇଟା ସେମତି ଆଡ କଲେ ବି ଆହୁରି ହବ। କିନ୍ତୁ ଏଟା ସିମ୍ପଲେ ଯେତିକି ଅଛି ବହୁତ ଭଲ ଲାଗୁଛି।
ହଁ ସେଠି ପକେଇକି କଟା ପିଆଜ ଟା ତା ଦେହରେ ଦିଆଯିବ କଡେଇରେ।
ହୁଁ ହୁଁ ହ।
ଆଉ ତାପରେ ଭଜା ହେଲା ବ୍ରାଉନ କଲର ହେଲା ପରେ ହେଲା ତାଥରେ ଗଟା ବାଟିକି ରଖିଥିବ ସେଟାକୁ ପକେଇ ଦେଇକି ଘାଣ୍ଟିବ ଘାଣ୍ଟିକି ପା ପରେ ମସଲା ପକେଇକି ତା କରିଦବ। ଅ ତାକୁ ଚିକେନ ଟା ଢାଳି ଦେଇକି କଷିଲା ପରେ ଢାଳି ଦେଇକି ତାକୁ କଷିବ କଷିବ। ତାପରେ କଷିଲା ପରେ ଯୋଉ ଆଳୁ କାଟିକି ରଖିଥିବ ଯଦି ଆଳୁ ପକେଇବାର ଥିବ ତାହଲେ ପକେଇବ।
ଆଛା ଆଚ୍ଛା ଏମିକାଲେ ତମେ କରଲ।
ହୁଁ ତମର ପ୍ରୋସେସ୍ କଣ? ତମ ପ୍ରୋସେସ ଟା କେମିତି ମାନେ ମୁ‌ଟିକିଏ ଶୁଣ ବା ପାଇଁ ଚାହୁଁଚି।
କମି ତା ଅଲେ କମି ଯଦି କମି ତଙ୍କାରେ ହଁ କିଛି ଧଣିଆ ପତ୍ର ପୁଦିନା ମିଶେଇକି ମସଲା ଟା ଗ୍ରାଇଡିଙ୍ଗ କରିକି ସେଥିରେ ପକେଇବ ମତେ ବହୁତ ଭଲ ଲାଗେ।
ଆଚ୍ଛା ପୁଦିନା ଆଉ ଧଣିଆ ପତ୍ର ନାଇଁ କି। ଅରେ ବା ବହୁତ ବଢିଆ ରେଶିପିଟେ କହିଦେଲେ ତ। ହଁ ବଢିଆ ଗୋଟେ ବଢିଆ ମସଲା ମୁଁ ଶିଖିଲି ଆଜି ଆଉ କିଛି
ତମେ ଯୋଉ ମାନେ ଯେତେବେଳେ ମ୍ୟାରିନେଟ କରିବ ରଖୁଛ ସେଇଥିରେ କିଛି ସେଥିରେ କିଛି ତମେ ଅଦା ରସୁଣ ବା ପେଷ୍ଟ ଦେଇପାରିବ। ଆଉ ଯେମିତିକ ତେଲ ହଳଦୀ ଦ ଲେମ୍ବୁ କିମ୍ବା ଦହି ଟିକେ ଦେଇପାରିବ। ଆଉ ହଁ। ଏଟା ଟିକେ ଭଲ ଟେଷ୍ଟ ବ ବଢେଇବା ଆଉ। ଆଉ କ କଞ୍ଚ ଲଙ୍କାଟା ଯଉ କଞ୍ଚା ଲଙ୍କାଟା ୟୁଜ୍ କରିବା ଭଲ ଟେଷ୍ଟ କରିବ।
ଆଚ୍ଛା କଞ୍ଚଲଙ୍କା ହଁ ଯେ ତାହଲେ ଦେବା।
ହୁଁ।
ଟେଷ୍ଟ ଯଦି ବଢିବ ନିହାତି ଦବା କଣ ଅଛି।
ହୁଁ ଟେସ୍ ତ ବୋହୁତ ଭଲ ଲାଗିବ।
କୋଉଚ ମାନେ ତମର ଯା ମୋ ଠାରୁ ବି ତମର ଟେଷ୍ଟ ଏଇଥିପାଇଁ ହବ ତ ମସଲାର ଯୋଉ କହୁଛ ନା ମସଲା ଯୋଉ ଯେତିକି ସବୁ ପ୍ରକାର କହିଲାଣି ପା ୱାଓ ଲାଗିବ ୱାଓ।
ହଁ ସେଥିରେ କିଛି ସେ ସେତିକି ୟୁଜ୍ କରିଦେଲେ ଆଉ ନେକ୍ସଟ କିଛି ୟୁଜ୍ କରିବାକୁ ପଡ଼ିବନ ମୁଁ ଓନ୍ଲି ଗୋଟା ମସଲା ଦେଇେକି। ତାପରେ ତମେ କଷିଦେବ ଚିକେନ ଟାକୁ ଡାଇରେକ୍ଟ ମାନେ କଭର କରିବନି ଘୋଡ଼େଇବନି। ତାପରେ ଟିକେ ଆଗେ ଭାଜିବ ଭଳସେ ଏ ଯୋଉ ସ୍ମଲ ଟା ଯିବ ଭଲସେ ଯେତେବେଳେ ସେତେ ତା ପରେ ଯାଇକି ତମେ ତାକୁ ଘୋଡେଇବ। ତାହେଲେ ଯାଇକି ଚିକେନ ଟଷ୍ଟ ବେଶ ବଢିବ। ହଠାତ ଘୋଡେଇ ଦବ ନା ସ୍ମେଲ ଟା ତା ଭିତରେ ରହିଯାଏ।
ହିଁ ବୁଝିଲି ଭଲ ଉ ଭଲ ଟା କହିଚ। ହଁ ଭାବୁଚି ଟ୍ରାଏ କରିବି। ଟ୍ରାଏ କରିବା ସେ ରେସିପ ଟାକୁ। ଯେ କେମିତି କଣ ଲାଗୁଚି। ଖାଇଲେ ରେସିପି ଟା ଭଲ ଆଉ।
ଧନ୍ୟବାଦ।
ହୁଁ।
ହଁ ହଁ ଆଚ୍ଛା ବନେଇବା ଏବେ
ଯା ଏବେ ବନେଇବାର ଅଛି ତ ଦେଖିଆ। ବନେଇ ଆଉ ଆଉ ତମେ ମର୍ଣିଂରେ କିଛି ଖାଇଲ ନା ନାଇଁ?
ମଣିଂଙ୍ଗ ରେ ତ ମୁଁ ପିଠା ହିଁ କରିଥିଲି। ଯୋଉ ପିଠା ତମକୁ କହୁଥିଲି ପିଆଜ ଆଉ ଟମାଟୋ ଧଣିଆ ପତ୍ର
ମୁଁ ଯେତେବେଳେ ଚିକେନ ଆଣିବାକୁ ଯାଇଥିଲି ଗୋଟେ କଥା କୋହୁଚି ଗୋଟେ ସାଙ୍ଗଟିକୁ ମୁଁ ଦେଖିଲି ହେଲା ପାଖାପାଖି ସାଙ୍ଗ ହଁ ସିଏ ଦେଖା ହେଲା ଅଲରେଡ଼ି ମ୍ୟାରେଜ୍ କରିଛି
ଦେଖା ହେଲା ବଟେ ମୁଁ ତୋ କାଇଁ କ ତା ହେଲେଣି କାଇଁ ତମ ନାଁରେ ଯଦି ମୁଁ ସେଥିରେ ଟାଇମ୍ ଦେଇଦେମି ତମେ ଅଫିସ୍ ପାଇଁ ଲେଟ୍ ହେଇଯିବି। ତ ସେଥିପାଇଁ ମୁଁ ତା ସହିତ କଥା ହେଲିନି ପଳେଇ ଆସିଥିଲି।
ଆଚ୍ଛା ଆଚ୍ଛା ଭଲ ପିଲା ଦିନର ସାଙ୍ଗ ଦେଖାହେଲେ।
ହୁଁ ପିଲା ଦିନରୁ ହିଁ ସାଙ୍ଗ।
ଆ ଆଜି ତ ଆମରଟେ ଏପଟେ ବର୍ଷା ହେବାର ଅଛି ବୋଧେ। ଯାହା ଲାଗୁଚି ଦେଖିକିରି।
ବର୍ଷା ହବ ଆଜି।
ଲାଗୁଚି ତ ସେଇ ଟାଇପ୍ ର।
ପାଗ ଟା ଏମିତିରେ ଖରାପ୍ ତ ଅଛି। ମତେ ତ ଲାଗୁଚି ପାଟା ଗ ବୋହୁତ୍ ଖରାପ୍ ଅଛି ହୁଁ ଶାଗ ଭଲ
ହୁଁ
ଭାବୁଚି ଆଜି ଟିକେ ସେଇଥିପାଇଁ ତ ପାଗ ଦେଖିକି ଆଣିଚି ଚିକେନ। ହୋଉ ଦେଖିଆ ଖାଇବା ଦେଖିଆ କଣ ଲାଗୁଚି। ତମ ପ୍ରୋସେଶରେ ମୁଁ ଟିକେ ବନେଇବାକୁ ଚେସ୍-ଚେଷ୍ଟା କରିବି ତମ ପ୍ରୋସେଶରେ ବନେଇବାକୁ।
ହୁଁ ୟାପରେ ଆମର ତ ପାୱାର୍ କଟ୍ ହୋଉଚି। କାମ ବି କରିହୋଉନି ତମେ ଚିକେନ କରିକି ଖାଅ ମୁଁ ମୋ ପାଇଁ ଟିକେ ପଠେଇଦବ।
ଉଁ ହୁଁ ହୁଁ ନିହାତି ମୁଁ ତ ଦବାକୁ ସବୁବେଳେ ରେଡ଼ି ଅଛି। ଆଉ ଇଚ୍ଛା ବି ହୋଉଚି ନେଇକି ଯିବା ପାଇଁ। କାରଣ ତମେ ତ ଖାଇପାରୁନ ନା ଆମର ଆଉ ସଟ୍ ସଣ୍ଡେ ଯଦି ହୁଅନ୍ତା ତ ମୁଁ କରିକି ଦେଇ କରିକି ଦେଇପାରନ୍ତି ତମେ ପଳେଆସ୍ ସନ୍ତ ତ ମୁଁ ଦେଇ ଦିଅନ୍ତି ଖାଆନ୍ତ ମତେ ବି ଟିକେ ଖୁସିଲାଗନ୍ତା।
ଆଚ୍ଛା।
ହେଇପାରିବ ହେଇପାରିବନାଇଁ କାହିଁକି ତମେ ଗୋଟେ କାମକର ଫାଙ୍କା ଟାଇମରେ ପଳେଆସ ହେଲା ଆମ ଆଡ଼ିକି ପଳିଆସ। ପଳେଇଆସିବେ ମୁଁ ବନେଇକି ଦେଇଦେବି ଖାଇବ ଆଉ ହେଲା। ହଁ ଏ ଘର ପାଖାପାଖି ସବୁ ବୋହୁ ପାହାଡ଼, ଝରଣା ଭଲଭଲ ଜାଗା ଅଛି ଯଦି ହୁଏ ଯିବ। ବୁଲିକି ଆସିବ ଆଉ
ହ ଠିକଅଛି ମୁଁ କେବେ ଗୋଟେ ବୁଲିବା ପାଇଁ ଯିବି। ଭଲଭଲ ଜାଗା ଅଛି ବୁଲିବା ଟିକେ ଭୋଜି ଗୋଟେ କରିବା। ତାପରେ ଉଃ ଆସିବା ଆଉ ମଜା କରିବା।
ଆରେ ବା ବୋହୁତ୍ ବଢ଼ିଆ ହବ ଆମ୍ ସୋ ହାପି ୟୁ ନୋ।
ମୁଁ ଭାବୁଛି କିଛି ନୁଆ ଆଇଟମ୍ କରିବା ଚିକେନ ତ ସବୁଦିନ ହୋଉଚି ଆଇଦର ଚିକେନ କରିବା ନହେଲେ ବିରିଆନୀ କରିବା।
ଉଁ ହୁଁ ବିରିୟାନୀ ମୁଁ କେବେ କରିକି ଖାଇନି। ମାନେ ବିରିୟାନୀ ଥରେ ଗୋଟେ ସାଙ୍ଗଟେ କରିଥିଲା ଆଁ ଉଁ ହଁ ସେ ଆମ ସାଙ୍ଗଟେ କରିଥିଲା ବିରିୟାନୀ ବଢିଆ ଟେଷ୍ଟି କରିଥିଲା। ନାଇଁ ନାଇଁ ସବୁ ଜିନିଷ ବୋହୁତ୍ କିଛି ଜିନିଷ ନଥିଲା ତାପରେ ବି ସିଏ ବ ଏତେ ଟେଷ୍ଟି କରିଥିଲା। ହଁ ଭାବେ ସେ କେମ୍ କେମତି କେମତି କରିଚି କେଜାଣି ବୋହୁତ୍ ଟେଷ୍ଟି ଲାଗିଲା। ହୁଁ।
ଆଚ୍ଛା।
ଆଉ ଏବେ ଦେହ ଟିକେ କମ୍ ଅଛି ତ ଭଲ ଅଛି ତ।
ହଁ ଦେହ ଟିକେ ଭଲ ଲାଗୁଛି ଟିକେ ଷ୍ଟିମ୍ ହେଲା ପରେ। ଟିକେ ଭଲ ଲାଗୁଛି।
। ଓକେ ତମେ ଗୋଟେ କାମ କର। ଏବେ ତ ଯିବି ରୋଷେଇ କରିବି ଆଉ ରୋଷେଇ କରି ଏ ବନେଇ ସାରିଲା ପରେ ମୁଁ ତମକୁ ପୁଣି ଆଉ ଥରେ କଲ୍ କରିବି ଠିକ୍ ଅଛି।
ଠିକ୍ ଅଛି ରହ।
ହଁ ଓକେ।
ହଁ।